କାର ମ୍ୟାଡ଼ାମ
ନମସ୍କାର
ଆଉ କଣ ଚାଲିଛି, କଣ କରୁଚନ୍ତି?
ମୁଁ ବସିଚି ଆପଣ କଣ ଭଲ ପାଆନ୍ତି?
ମୁ ବସଚି ଏଇଟାରେ। ଆଉ ଏବେ ଗୁଣ୍ଡିଚା କୁ କଣ ପୁରୀଆଡେ ଯିବାକୁ ପ୍ଲାନିଂଙ୍ଗ୍ ଅଛି କି?
ଏବେ ଏବେ ତ ନାଇଁ ଆପଣଙ୍କର ଏବେ? ଓ ଏବେ ତ ରଥଯାତ୍ରା ଆସିଚି।
ହଁ ହଁ। ହଁ ଏବେ ଯାଉଚି ରଥଯାତ୍ରା ଆଡକୁ ମାନେ ରଥଯାତ୍ରା ଥିବ
ରଥଯାତ୍ରା ବହୁତ ଭିଡ ରହୁଚି।
ଭିଡ ରହୁଚି ମାନେ ଉଁ ଏବେ ଯାହାକି ମହାପ୍ରଭୁ ଆମେ ଅଣସଦ ବରେ ମାନେ ତାଙ୍କ ଜର ଏଇ ପନ୍ଦର ଦିନ ଏବେ ପଡିଚନ୍ତି। ତାଙ୍କ ଇଏ ରେ ତାପରେ ପୁଣି ମାଉସୀ ମା ରୁ ଯିବେ ଗୁଣ୍ଡିଚା ରଥଯାତ୍ରା ବେଳୁ ଆଉ। ଜାଣିଥିବେ ଆପଣ ଆସିନାହାନ୍ତି ପୁରୀ କେବେ ବି ଆସିନାହାନ୍ତି କି?
ନାଇଁ।
କେବେ ବି ଯାଇନାହାନ୍ତି?
ନାଇଁ।
ଆଉ ଆପଣ ଜାଣିଥିବେ ନା ଯାହାଲେବି ନାହିଁ ଇଏ
ହଁ ମୁଁ ଜାଣିଛି ପ୍ରଭୁ ଜଗନ୍ନାଥଙ୍କୁ ଗୋଟେ ଜାଣିବିନି। ତାଙ୍କୁ ମୁଁ ଜାଣିଚି ମୁଁ ମନ୍ଦିର ପୁରୀ ମନ୍ଦିର ଯାଇନି ବଟ୍ ଏଇଠି ଆମର ଯୋଉ ମନ୍ଦିର ଯାକ ଅଛି ମୁଁ ଯାଇଚି ମୁଁ ପ୍ରାୟ ମନ୍ଦିର ଯାଉଚି। ଆଜ୍ଞା ମୁଁ ଚାହୁଁଛି ମୁଁ ଏଥର ବହୁତ ପ୍ରୟାସ କରିବି ଏଥର ଯେମିତି ହେଲେ ବି ଯିବି ମୁଁ ଭାବିଚି ଆଉ ମୁଁ ଯିବି।
ହୁଁ କଣ ହଉଚି ଆପଣଙ୍କ ଇଏରେ?
ହୁଁ।
ଆସନ୍ତୁ ଆପଣ ବୁଲିକି
ହଁ ଆଜ୍ଞା ସମସ୍ତେ ବୁଲି ସାରିଲେଣି ମୁଁ ଜଣେ ହିଁ ଯାଇନି।
ହୁଁ ଆସନ୍ତୁ ଆପଣ ବି ଆସନ୍ତୁ ହୁଁ ମାନେ ଦେଖିପାରିବେ ଯେ କୋଉ ପ୍ରକାର ମାନେ ଜନଗହଳି ସେଇଟା ମାନେ ଇଏ ଲାଗୁଚି। ରଥଯାତ୍ରା ମାନେ ମହାପ୍ରଭୁ ବସ୍- ଥିବା ସମୟର ଦୃଶ୍ୟ-
ଆଜ୍ଞା ମୁଁ ଖାଲି ଭିଡିଓରେ ହିଁ ଦେଖିଚି କେବେ ଇଏରେ ଦେଖିନି।
ଆଚ୍ଛା ଆସନ୍ତୁ ଆପଣ ଦେଖିପାରିବେ ମାନେ ଆପଣ ଦେଖିଛନ୍ତି ଯୋଉ- ଉଁ ନୀଳଚକ୍ର ବାନା ଯେ- ଯେତେବେଳେ ଇଏ ଚେଞ୍ଜ ହଉଛି ମାନେ ମହାପ୍ରଭୁଙ୍କର
ନାଇଁ ଆଜ୍ଞା ଆପଣ ତ ଯାଇଚନ୍ତି ଆପଣ ଟିକେ କୁହନ୍ତୁ ମତେ ବହୁତ ଖୁସି ଲାଗିବ ଶୁଣିକି ଆଉ। ମୁଁ ତ ଯାଇପାରୁନି ତ ସେଇଥିପାଇଁ
ମାନେ ମୁ ମୁଁ ଯାଇଥିଲି ମାନେ ଗୋଟେ ଦୁଇ ତିନି ଦିନି ରହିଥିଲି ଯାହା ମୁଁ ଦେଖିଚି ଗୋଟେ ଦିନିଆ ଦେଖିଛି ଲୋକ କହୁଛନ୍ତି ଯାହାକି ଉଁ ପ୍ରାୟ ମାନେ ସବୁଦିନେ ସନ୍ଧ୍ୟାରେ ଚେଞ୍ଜ ହଉଚି ବେଲି। କିନ୍ତୁ ମୁଁ ଗୋଟେ ଦିନିଆ ଦେଖିଚି ଯୋଉ ଫାଷ୍ଟ ସେକେଣ୍ଡ ଦିନ ଫାଷ୍ଟ ଦିନ ଦେଖିଚି ସେକେଣ୍ଡ ଦିନ ମୁଁ ଆଉ ରହିପାରିଲିନି ସେଇ ସମୟରେ। ଯାଇଥିଲି ସି ବିଚ ଆଡେକୁ ବୁଲିବାକୁ କିନ୍ତୁ ଦେଖିଲି ମାନେ ସେ ଯୋଉଟା ଯୋଉ ମୁହୂର୍ତ୍ତ ଟା ମାନେ ଚେଞ୍ଜ ହେବାର ଯୋଉ ନୀଳ ମହାପ୍ରଭୁଙ୍କର ମାନେ ଜ ଲୋକ ଏତେ ଗହଳି ହେଲେ ସୋ ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବାକୁ। ଲୋକଙ୍କୁ ପୁରା ପ୍ରବଳ ଭିଡ଼ ହେଲା ଯାହା ଦ୍ଵାରା କି ମାନେ ଯୋଉଆଡ଼େ ମାନେ ଗାଡ଼ି ଯାଉଥିଲା ସେଇଟେ ବି ରହିଗଲା ସାଇକେଲ ମାନେ ଆଉ ଘୁଞ୍ଚି ପାରିଲାନି ଏ ତେ ଗହଳି ମାନେ ସେଇ ପାଞ୍ଚ ମିନିଟ୍ ସେ ସୌନ୍ଦର୍ଯ୍ୟ ମାନେ ଆକର୍ଷିତ ସେ ଦୃଶ୍ୟ ଦେଖିବାକୁ। ଭଲ ନାଗିଲା ଆମକୁ ବି ଦେଖି ପୁଣି ଆଉ ଥରେ ଚେଷ୍ଟା କଲୁ ତାବାସୀ ଦିନ କିନ୍ତୁ ଆମେ ରହିପାରିଲୁନି ଆମେ ଆ ଆସିଲୁ କାମ ସାରିଚି ଉଁ ମାନେ ସି ବିଚ ରୁ ଯାହାକି ବୁଲାବୁଲି କରି ଆସିଲୁ ଆସି ପହଞ୍ଚିଲା ବେଳକୁ ସରିଗଲାଣିି ଆଉ ଦେଖିପାରି ଆପଣ ଯାଇନାନ୍ତି ଯାହାନ୍ତୁ ଆପଣ ଦେଖିପାରିବେ।
ଆଜ୍ଞା ସପ୍ ଯିବି।
ଆଉ ସ୍
ଆଜ୍ଞା ମୋର ଏବେ ହିଁ ହ ହଁ ମୁଁ ଏବେ ହିଁ କେବେ ଗୋଟେ ଯିବି ସବୁ ଠିକ୍ କରିଛି। ଭଗବାନ ଡାକୁନାହାନ୍ତି ଆସିବା ପାଇଁ।
ଡୋରି ଲାଗିଲା ଫୁଣି ଯିବେ ଆଉ।
ଜ୍ଞା ଡୋରି ସେଇଟା ହିଁ ଲାଗୁନି।
ହୁଁ ଏମ୍ ବି
ଆପଣ ଆଜ୍ଞା ଆଉ ଆଜ୍ଞା ଆପଣ ଆଉ କୋଉ କୋଉ ଜାଗା ବୁଲିଛନ୍ତି ଯୋଉଟା କି ଆପଣଙ୍କୁ ବୋହୁତ ଭଲ ଲାଗିଛି ଆପଣ ଭାବୁଛନ୍ତି କି ହଁ ସେଇଠିକି ଗଲେ ଭଲ ଲାଗେନି ଶାନ୍ତି ଲାଗେ ଯୋଉ ଜାଗା ଆପଣ ଯାଇଛନ୍ତି କହିବେ କି ଟିକେ?
ଆପଣ ଉଁ ଉଁ ଉଁ ଗୋପାଳପୁରୁ ସି ବିଚ୍ ଆସିଛନ୍ତି କି?
ଆଜ୍ଞା ମତେ କିଛି ପ
ବରଂପୁର ପାଖରେ ବି ଆସିନାହାନ୍ତି ଆପଣ ଆସିନଥିବେ କିନ୍ତୁ ସେଇଟେ ଗୋଟେ ବାଲିଯାତ୍ରା ହଉଛି। ମାନେ ବର୍ଷକୁ ଥରେ ହୁଏ କିନ୍ ଉମ୍ ସେ ପ୍ରବଳ ଭିଡ଼ ହୁଏ ଆପଣ ଜାଣିନଥିବେ ବୋଧେ। ହଉଛି ପ୍ରବଳ ଭିଡ଼ ମାନେ ଉଁ ମମ୍ ଅସୁ ବଡ଼ ବଡ଼ ସୁପରଷ୍ଟାର ମାନେ ବି ଆସନ୍ତି ଏ ଇଏଇ ଯାତ୍ରାରେ ଉଁ ଆଠ ଦିନ ଦଶ ଦିନ ହୁଏ। କିନ୍ତୁ ଆସ୍
ଆଜ୍ଞା ମୁଁ ଶୁଣିଚି ମୁଁ ସବୁ ଶୁଣିଚି ମୁଁ ଭିଡିଓରେ ବି ଦେଖିଛି। ହେଲେ ଏମିତି ରେ ଦେଖିନି କେବେ।
ଆସନ୍ତୁ କେବେ ଆପଣ ଦେଖିପାରିବେ ଯୋଉ ମାନେ କୋଉ ମାସରେ ଏଇଟା ହୁଏ ମାନେ ଫେବୃଆରୀ ଡିସେମ୍ବର ଡିସେମ୍ବର ଜାନୁଆରୀ ଷ୍ଟାର୍ଟ ଟିଂ ଡିସେମ୍ବର କଣ୍ଟିନ୍ୟୁ ଲାଷ୍ଟେ ଆଡ଼ୁ ହୋଇଥାଏ। ବେଳାଭୂମି ଯାତ୍ରା ମାନେ ଥଣ୍ଡା ଲାଗୁଥିବ। ହଁ ଆପଣ ସେଆଡ଼େ ଦାରିଙ୍ଗୀବାଡ଼ି ସେ ଲାଇନ ଆପଣଙ୍କ ପାଖେ ଜାଣିଥିବେ ସାର ମାନେ ନା ଜାଣିଥାନ୍ତି
ଆଜ୍ଞା ମୁଁ ଜାଣିଚି ମୁଁ ସେପଟେ ରହୁଛି।
ହୁଁ।
ହଁ ଆଜ୍ଞା ମୁଁ ଜାଣିଛି ଦାରିଙ୍ଗିବାଡ଼ି ଜାଣିଛି ଯାଇନି।
ହୁଁ।
ଆଜ୍ଞା ଆପଣ ଅ ନରସିଂହ ମାଥ ହରିଶଙ୍କର ଆପଣ ଜାଣିଛନ୍ତି? ଯାଇଛନ୍ତି କେବେ?
ନାଇଁ ମୁଁ ଜାଣିନି।
ଆପଣ ଜାଣି ନାହାନ୍ତି?
ଯାହିନି ଆଜ୍ଞା।
ମାନେ ଆପଣ ଜାଣିଛନ୍ତି କି ନାଇଁ?
ଜାଣିଛି ଏତେ ବି ମୁଁ ଇଏ ଜାଣା ନୁହେଁ।
ହଁ, ହଁ। ଆଜ୍ଞା ଆପଣ ବୋଧେ ସେପଟେ କେବେ ଯାଇ ନାହାନ୍ତି?
ନାଁ
ଆସନ୍ତୁ କେବେ ବୁଲିବା ପାଇଁ ସେ ଜାଗା ବହୁତ୍ ଭଲ ଜାଗା ପାହାଡ ଅଛି, ପାଣି ଅଛି ଆଉ ମନ୍ଦିର ଅଛି।
ମାନେ ସେ ମନ୍ଦିରେ କଣ ମାନେ କୋଉ ଟାଇପ୍ ର କହୁ ନାହାନ୍ତି ପୁରା ଡିଟେଲସ୍?
ଆଜ୍ଞା ସେ ମନ୍ଦିରରେ ଶିବ ପ୍ରଭୁ ପୂଜା ପାଉଛନ୍ତି। ଆଉ ନାଇଁ ହରିଶଙ୍କର ଆଜ୍ଞା
ମାନେ କୋଉ ଲାଇନ୍ ସ କୋଉ ସାହି ବାଟେ କୋଉ ନାହାନ୍ତି? ନେଳି ଏ ମାନେ ଦାରିଙ୍ଗ ବାଡ଼ି ଟା ଆପଣ ଫୁଲବାଣୀ ଆଡେ ଅଛି ତା ପାଖାପାଖି ନା ଏଇଟା ବି ହଁ ବଲାଙ୍ଗୀର ମୁଁ ଜାଣିଛି ମାନେ ମୁଁ ସାଙ୍ଗଟି ଗୋଟେ ରହୁଥିଲା ନାଇଁ ନାଇଁ ବଲାଙ୍ଗୀର୍ ରେ ତାଙ୍କ ଅଜା କୁ କଣ ଗୋଟେ ସେଇ ଟାଇମ୍ ରେ କଣ ଚାକିରି ଥିଲା ବୋଲି କହୁଥିଲେ ତାଙ୍କେ ରହୁଥିଲେ
ଆଜ୍ଞା।
କିନ୍ତୁ ଏତେ ଡିଟେଲ୍ ରେ ଜାଣିନି ଯାହା ସିଏ କହିଛି ମାନେ ଟିକେ ଟିକେ ଏତେ ଇଏରେ ଜାଣିନି।
ହଁ, ହଁ ଆଜ୍ଞା ସେପଟେ ବି ବହୁତ୍ ଭଲ ଭଲ ଜାଗା ଅଛି ଆଉ ଆପଣ ଆସନ୍ତୁ କେବେ ବୁଲିବା ପାଇଁ ଆଉ ସେଇ ଦିଟା ଜାଗା ମୁଁ ଯୋଉ କହିଲି ସେଇଟା ପାଖରେ ହିଁ ଅଛି ଆପଣ ଆସିବେ ବଲେ ବି ଆରାମରେ ବୁଲିକି ଯାଇପାରିବେ।
ହଉ।
ହଚ୍ ମତେ ଆଜ୍ଞା ସେ ଦିଟା ଜାଗା ବହୁତ୍ ଭଲ ଲାଗେ। ଆଉ ମୁଁ ସେ ଦିଟା ଜାଗା ବହୁତ୍ ଥର ଯାଇଛି। ଏମିତି କିି ସାତ ଆଠ ଥର ଯାଇସାରିଛି ଦିଟା ଜାଗା। ଆଉ ଅନ୍ୟ ଜାଗାକୁ କୋଉ ଜାଗା ମୁଁ ବୁଲିନି କି ଆମ ଘରେ ବି ବେଶୀ ଦୂର ଛାଡନ୍ତିନି କି କୋଉ ସାଙ୍ଗ ମାନଙ୍କ ସହ ବି ଛାଡୁନାହାନ୍ତି। ସେଇଥିପାଇଁ ଆଜ୍ଞା ମୁଁ ବୁଲି ପାରୁନି କୋଉ ଜାଗା ବି।
ଆଉ ବର୍ଷା ଆପଣଙ୍କ ସିଆଡେ ହଉଛି ନାଇଁ?
ହଁ ଆଜ୍ଞା ହଉଛି।
ବେଶୀ ଦାରିଙ୍ଗବାଡି ବାଡେ ମା ବଧେ ହଳଦୀ ଚାଷ ହଉ
ଆଜ୍ଞା ସେଇଟା ହଁ ଆଜ୍ଞା ଫୁଲବାଣୀ କନ୍ଧମାଲି ପଟେ ହଉଛି। ଚାଷ ହଳଦୀ ଚାଷ। ହଁ ଫ୍ୟାମ ସବୁ ସେଇଥିପାଇଁ
ମାନେ ସେଇଟା ଗଛ ହଳଦୀ ଗଛ ପୋତା ତଳୁ କାଢା ହେଇଗଲାଣି ନା ଏଇ ପୋ
ହଁ ଆଜ୍ଞା ଆଜ୍ଞା ସେଇଟା ହଳଦୀ ଟା ସେଇଟା ଆଜ୍ଞା ସେଇଟା ମାଟିରେ ଲଗାଯାଏ ହଳଦୀଟାକୁ। ତାପରେ ସେଇଟା ଯେତେବେଳେ ଗଛ ହବ ଆଉ ଗଛଟା ଯେତେବେଳେ ଶୁଖିକି ମରିଯିବ ତାପରେ ସେଟା ଖୋଳି ତାକୁ ତାପରେ ମା ଟିକେ ଭିତରୁ ଖୋଳିଲା ପରେ ସେଇଠି ହଳଦୀ ବାହାରିବ ବହୁତ୍ ଗୋଡେ।
ଉଁ -ହୁଁ। ଶୁଣିଥିଲି ସେ କନ୍ଧମାଳ ଆଡେ ମାନେ ହଳଦୀ ଚାଷ ବେଶୀ ଆମର ଏଇ
ଆଜ୍ଞା ସବୁ ସାଇଡ୍ ରେ ହୁଏ ଯଉମାନେ ବାରି- ଯଉମାନଙ୍କର ବାରିପଟେ ମାନେ ଟିକେ ଟିକେ ଚାଷ ଯଉ କରନ୍ତି
ଆମର ଏଇପଟେ ମାନେ ହଳଦୀ ଲଗାନ୍ତି କାଇଁ ମୁଁ ଜାଣିନି ଆଜ୍ଞା ଚାଷ୍ ସ- ଏଇପଟେ ମାନେ ହୁଏ ସାରୁ ହୁଏ ମାନେ ସାରୁ ଆପଣ ଯଉ ଟାଇପ୍ ର କହିଲେନି ସେଇ ଟାଇପ୍ ର ଖୋଳିକି ପୋତାଯାଏ ମାନେ ଉ- ଗଛଟା ମରିଲା ବି ଖୋଳିକି ଇଏ କରାଯାଏ କିନ୍ତୁ ହଳଦୀ ଚାଷ ଜାଣିନି ସେଇପଟେ ହୁଏ ବଧେ ମୁଁ ।
ଆଜ୍ଞା ଅଦା, ହଳଦୀ ଆଉ ଆଳୁ ଆଉ ଏଇ ସବୁ ମାଟି ଭିତରେ ହିଁ ହେଇଥାଏ ଆଉ ଅଛି ବହୁତ୍ ଗୁଡେ। କଣ୍ ଟା ଜାଣି ଥିବେ ଯଉ
ରସଣ, ପିଆଜ ଏ ଯାହା ଆମର ଇଆଡେ ହେଇ ହୁଏ। କିନ୍ତୁ ଅ- ଏତେ ବି ଇଏ ନାହିଁ ଆମର।
ଚାଷ କରୁଚନ୍ତି ଆ
ଆମର ଖାଣ୍ଟି ଧାନ ଚାଷ ଆକା ଆଉ କିଛି ନାହିଁ ଧାନ ଚାଷ ଆଉ ଆଉ ପନିପରିବା ବି କିଛି ନୁହେଁ ଖାଲି ଧାନ ଚାଷ ମାନେ ସିଜନ୍ ରେ ହୁଏ ଧାନ ଚାଷ ଡାଲି ଜାତୀୟ ବାସ୍ ଏତିିକି ଆକା।
ଏ ଧାନ ବି ବହୁତ୍ ପ୍ରକାର୍ ଥାଏ ଆପଣ କଉ ଧାନ
ଆମର ଏବେ ହଁ ଧାନ ବି ଅଛି ମାନେ- ମାନେ ସମ୍ପର୍ଦା ଗୋଟେ ଧାନ ଅଛି ଆଠଶ ଅଠେଇଶି ଜିରା ରାଇସ୍ ସେଇଟା ଆକା ଆଠଶ ଅଠେଇଶି ଆଉ ଗୋଟେ କନକ ପ୍ଲସ୍ ଏଇ ଟାଇପ୍ ର ରହୁଚି।
ଆମେ ଯଉ କ୍ଷୀର ଯଉ ପ- ଏଇ କ୍ଷୀର କହୁଚି କ୍ଷୀରି ଯଉ କରନ୍ତି ସେଇଟା ଗୋଟେ ।
ସେ ରୁଚି ଚାଉଳ ଗୋଟେ ସେଇଟା ଗୋଟେ ସେଇଟା ସେଇ ଧାନ ଗୋଟ୍ ଏତେ ହୁଏନି ଇଁଦି ମାନେ ସେଇଟା ଅଲଗା ଏଇ ଟାଇପ୍ ର କିନ୍ତୁ ହୁଁ ଏଇ ଯଉ ସମ୍ପଦା ଏଇଯା ମଣ୍ଡି ଧାନ ମାନେ ଉତ୍ପାଦନ ଯେତିକି ହୁଏ ଫୁଣି ମଣ୍ଡି ଗୋଟେ ଖତାଇବା ଜାଣିଥିବେ ଆପଣ ଧାନ ମଣ୍ଡିକୁ ଦିଆଯାଏ ମାନେ ଗମେଣ୍ଟ୍ ନିଏ ସପ୍ଲାଏ ରୁ ଲୋକମାନଙ୍କଠୁ ସେ ଅଧିକ ମାନେ ଇଏ ଦିଏ ମାନେ ପଇସା ମାନେ କୁଇଣ୍ଟାଲ ଇସା ପରେ ଶହେ ପାଞ୍ଚ ମାନେ ତାଙ୍କର ଏକତିରିଶ ଆସିକିରି ତାଙ୍କେ ବେପାରୀ ମାନେ ଯଉ ବାହାରେ ଲୋକମାନେ କିଣନ୍ତି ତାଙ୍କେ କମ୍ ଶୋହଳଶ ସତରଶହରେ ନୁଅନ୍ତି। ଏହା ବି ଲୋକମାନେ ସୁବିଧା ପାଇପାରିବେ । ଆସନ୍ତୁ ଆପଣ କେବେ ପୁରୀଆଡେ ବୁଲିବାକୁ? ଆସିଲେ ଆକୁ ମିଶିବା ଆଉ ରହିଲି ହଁ-। ଯଥେଷ୍ଟ ଟାଇମ୍ ଦେବାରୁ ଧନ୍ୟବାଦ୍ ରହିଲି।